ହ୍ୟାଲୋ।
କୁହ।
ହଁ ମୋ କଥା ଆପଣଙ୍କୁ ଭଲରେ ଶୁଭୁଛି। ଆପଣ ଏବେ ପୁରା ଫାଙ୍କା ଅଛନ୍ତି।
ଫାଙ୍କ ଅଛି।
ଆପଣ ଏବେ ପୁରା ଫାଙ୍କା ଅଛନ୍ତି ତ। କିଛି କାମ ନାହିଁ।
କାମ ନାହିଁ କିଛି।
ଆପଣଙ୍କ। ପାଖରେ ମୋର ଗୋଟେ କଥା ବୁଝିବାର ଥିଲା କଣ କହିଲେ ଶୁଣନ୍ତୁ ଅ ମୁଁ ହଉଛି ଭାବୁଥିଲ ଟିକେ ପୁରୀ ଯାଇଥାନ୍ତି ଜଗନ୍ନାଥଙ୍କ ଦର୍ଶନ ପାଇଁ। ହେଲେ ମତେ ସେଇ ଆମ ପଡିଶା ଘରେ ହିଁ। କହିଲେ। କି ଆପଣ। ପ୍ରତିବର୍ଷ ଦୁଇରୁ ତିନି ଥର ପୁରୀ ଯାଆନ୍ତି। ବୁଝିଲେ କି ନାଇଁ ସେଇଥିପାଇଁ ମତେ ପୁରୀ ବିଷୟରେ କିଛି କଥା ଜାଣିବାର ଥିଲା ଆପଣଙ୍କ ପାଖରେ ତ ସେଇ କଥା ମୁଁ ପଚାରୁଛି। ଆପଣ ଆପଣ ବି ପୁରା ଫାଙ୍କା ଅଛନ୍ତି ତ।
ହଁ ଏବେ ଫାଙ୍କା ଅଛି।
ହଉ ତାହେଲେ ମତେ ଟିକେ କହିଲେ ପୁରୀର ବାହାର କଥା ତ ମୁଁ ଜାଣିଛି କାହିଁକି ନା ବାହାରେ ତ ହଉଛି ଡାଇରେକ୍ଟ ହଉଛି ଇଏ ହେଇଥାଏ ମାନେ ଏମତି ଲାଇନ ହେଇଥାଏ ଭିତରେ ସେ ଯୋଉ ଅଭଡା ହାଟଠୁ ଜଗମୋହନ ଯାଏ ବି ଲାଇନ କେ। କେତେଟା ଲାଇନ୍ ଥାଏ।
ସେଠି ଆମର ତିନିଟା ଲାଇନ୍ ହେଇ ଥାଏ।
ଆଚ୍ଛା ତିନିଟା ଲାଇନ ହେଇଥାଏ। ହ୍ୟାଲୋ।
ଆଜ୍ଞା ହଁ। ଆମର ଯୋଉ ଜଗା। ତିନିଟା ଲାଇନ ହେଇଥାଏ।
ଆଛା ହଉ ତିନିଟା ଲାଇନ ରେ ସେଠି ପୋଲିସ ମାନେ ବି ଥାନ୍ତି।
ହଁ ପୋଲିସ୍ ପୋଲିସ୍ ତ ଥିବେ ସାଇଡ୍ ରେ।
ଓହୋ ମାନେ ସେଠି ବି ଲୋକ ଶୃଙ୍ଖଳିତ ଭାବେ ଯାଆନ୍ତି ତ।
ହଁ ହଁ ଶୃଙ୍ଖଳିତ ଭାବରେ ଯାଆନ୍ତି ଏଠି ଠାକୁର ଜଗା ଦର୍ଶନ କରିକି ସେପଟକୁ ବାହାରି ଯାଆନ୍ତି ଆଉ।
ଓହୋ ମାନେ ଜଗା ଦର୍ଶନ କରିସାରିଲା ପରେ ବାମ ପଟକୁ ବାହାରନ୍ତି ନା ପୁଣି ଡାହାଣ ପଟକୁ ବାହାରନ୍ତି କାରଣ ମୁଁ। ଦିଥର ଯାଇଛି ଦି। ହଁ ଦିଥର କଣ ହେଇଛି ନା ଗୋଟେ ସେପଟେ ମାନେ ମୁକ୍ତି ମଣ୍ଡପ ପଟେ ବାହାରୁଥାନ୍ତି ଜଣେ କିଛି ଜଣ ଲୋକ। ଆଉ କିଛି ଜଣ ଏପଟେ ବାହାରିଥାନ୍ତି। ବୁଝିପାରିଲ କି ନାଇଁ।
ହଁ ହଁ।
ହଁ ତ ମୁଁ ସେଇ କଥା ଟା ହିଁ ହଉଚି ପଚାରୁିଥିଲି।
ନାଇଁ ଆମେ ଆମେ ଆମେ ଏଇ ମୁକ୍ତି ମଣ୍ଡପ ଦେଇକି ବାହାରି ଯାଉ।
ଆଚ୍ଛା ଆଚ୍ଛା ମୁକ୍ତିମଣ୍ଡପ ଦେଇକି ବାହାରି ଯାଆନ୍ତି ନା। ଓହୋ ତାହେଲେ ହେଉଚି ମୁଁ କହୁଥିଲି କି ହାଲୋ। ହଁ ହଁ ମୁଁ। କହୁଥିଲି କି ବେଳେ ବେଳେ ଯୋଉ ଏଇପଟେ ବାହାରନ୍ତି ତାହେଲେ ଏଇପଟେ ଯୋଉ ବାହାରିବେ। ଏଇପଟେ ବି ମାନେ ଲୋକ। ଲୋକ ବହୁତ ଗହଳିଥାନ୍ତି ମାନେ କୋଉ ପଟେ କହୁଛି କହିଲେ ଯୋଉ ଅଛନ୍ତି ଦେଖୀ ଦେଖିଛନ୍ତି ଆପଣ ପାଦୁକା କୁଣ୍ଡ ଅଛି ଜଗନ୍ନାଥଙ୍କର?
। କୁଣ୍ଡ ଅଛି
କୁଣ୍ଡ ସେଠୁ ଆପଣ ପାଦୁକ ପାଆନ୍ତି?
ହଁ ସେ ପଣ୍ଡାଙ୍କୁ କହିଲେ ସେମାନେ ଦିଅନ୍ତି।
ଅହ ଆଉ ଦେଖିଛନ୍ତି ଲକ୍ଷ୍ମୀ ମନ୍ଦିର ପାଖରେ ବି ଟିକେ ଲାଇନ କରିବାକୁ ପଡେ ମାନେ ଧାଡି କରିକି ଯିବାକୁ ପଡେ ଆପଣ କରିଚନ୍ତି?
ହଁ ଲାଇନ୍ କରିବୁ ଯେ ସ ବୁ ମନ୍ଦିର ରେ ଲାଇନ ହବାକୁ ପଡେ।
ନାଇଁ ନାଇଁ ସବୁ ମନ୍ଦିର ତ ଏତେ ହୁଏନି କିନ୍ତୁ ଏ ଯୋଉ ଲକ୍ଷ୍ମୀଙ୍କ ମନ୍ଦିର ହେଲା ବିମଳା ମନ୍ଦିର ହେଲା ଏଇଠି ଆଉ ଲ କ୍ଷ୍ମୀ ମନ୍ଦିରର ପାଖରେ ମାନେ ସମସ୍ତେ ସେଇଠି ଚକ୍ ଖଡିରେ ପଦ୍ମ ଫୁଲ ଆଙ୍କନ୍ତି ନହେଲେ ମା ଲକ୍ଷ୍ମୀ ଲେଖନ୍ତି ଆପଣ କେବେ ଲେଖିଚନ୍ତି ଚ ଖଡିରେ?
ନାଇଁ ନା ଆମେ ଲେଖିନୁ କେବେ।
ଆଉ ହଉଚି ସେଇ ଯୋଉ ଲକ୍ଷ୍ମୀ ମନ୍ଦିର ରେ ରେ ଯୋଉ କୁହନ୍ତି କି ମାନେ ଯୋଉଠି ଧାନ ଯାହାକୁ ମିଳିଲା ସେଇଟା ବହୁତ ସୁ ହଁ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
କୁହନ୍ତି କି ଧାନ ଯଦି ମିଳିଲା ସେଇଟା ବହୁତ ଶୁଭ ବୋଲି ତ ସେ ମାନେ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
ଅ ଓହୋ ଆପଣ ଆଉ କେବେ କରୁନାହାନ୍ତି?
କାଇଁ କେବେ ମୁଁ କରିନି।
ଆଚ୍ଛା ଆଚ୍ଛା ତାହେଲେ ସେଇଆ ହିଁ ମୁଁ ଭାବୁଥିଲି ମାନେ କେମିତି ଇଏ କରାହେବ କି ନାହିଁ ଆଉ ସେଠି କେବେ ବସିକି
ହଁ ମୁଁ ଜଗାଙ୍କ ପାଖରେ ବସି କି ଆସୁ ବଡ ଦାଣ୍ଡରେ ବସୁ ମାନେ ଯୋଉ ଦୀପ ବି ଜାଳୁ ବସିକି ସେଇଠି ।
ହଁ ବସିକି ତାହେଲେ ଆସିଛନ୍ତି ନା।
ହଁ।
ଆଉ ଵ ସେଇଠି ଆପଣ ଦେଖିଛନ୍ତି ସେ ଯୋଉ ମାନେ ଜଗା ପାଖରେ ହିଁ। କଣ? ଙ୍କ ପାଖରେ ହିଁ ଗୋଟେ ଅଛି କଣ । ଙ୍କ ମନ୍ଦିର ପାଖରେ ହିଁ ସେଠି ଦୀପ ଜଲେଇବାକୁ ଅଛି ଆଉ ସେ ସାଇଡ ରେ ଅଛି ଯୋଉଠିିକି ଥଣ୍ଡା ପାଣି ହଉଛି ମିଳିବ ଆଉ ଅଛ ଦେଖିଛନ୍ତି ସେ ଯୋଉ ନବଗ୍ରହକ ମନ୍ଦିର ହେଲା। ଆଉ ସେଇଠି ଅଛି କୋଉଠି ଗିଲ ଦାରୁ ଦାରୁ ଦେବତାଙ୍କ ଦାରୁ ଯୋଉ ବାହାରି ଥିଲା ସେଇଠି ତାଙ୍କର ବି ଗୋଟେ ସେଇଠି ଛୋଟ ମନ୍ଦିରଟା କରିଛନ୍ତି ସେଇଟା ଆପଣ ଦେଖିଛନ୍ତି କି ନାହିଁ?
ହଁ ମଠକୁ ଯାଇଛୁ। ବି ସେଠି ବସିକି ଆସିବ। ହଁ ସେଠି ବି ଯାଇଛୁ ବୁଲିକି ଆସିଛୁ ସେଠି।
ହଁ ନବଗ୍ରହଙ୍କ ମ ମନ୍ଦିର ହଉଛି ହଁ ହଁ ନବଗ୍ରହଙ୍କ ମନ୍ଦିର ଆଉ ଏପଟେ ଅବଢା ହାଟରେ ଆପଣ ଅବଢା ଖାଇଛନ୍ତି?
ହଁ ଅଭଡା ଖାଇଛୁ ଆମର ଏଇ ଯୋଉ କହିବ ହାଟ ରେ। ଯଉ ଆନନ୍ଦ ବଜାର କହୁନ୍ତି।
ହଁ ହଁ ଅଭଢା ହାଟରେ କଣ ହୁଏ ନା ଅଭଢା ହାଟରେ କଣ ହୁଏ ନା ଆମର ଯୋଉ ମାନେ ଅଭଢା ବି ଦିଅନ୍ତି ନହେଲେ ବି ସେମାନେ ପ୍ଲେଟରେ ଗୋଟେ ଗୋଟେ ଖଲି ପତ୍ରରେ କିଛି ମାନେ ଅଭଢା ବାହାର କରିକି ରଖିଥାନ୍ତି ସେଇଟା ଆପଣ କେବେ ଖାଇଛନ୍ତି?
ହଁ ଆମେ ଖାଇଛୁ ସଏଟଙ୍କା ନେଖା ଗୋ ସେଇଟାବି ଖାଇଛି।
ହଁ ଶହେ ଟଙ୍କା ହେଲା ନହେଲେ ପଚାଶ ଟଙ୍କା ହେଲା ଏମିତି ବି କରିକି ରଖିଥାନ୍ତି।
ହଁ।
ସେଇଟା ଆପଣ ତାହଲେ ଖାଇଛନ୍ତି ନା ହଉ ତାହେଲେ ଏ ଭଲ ହେଲା ହଉଛି ଆପଣ ତାହେଲେ ସେମିତି କରିଛନ୍ତି ଆଉ ଆଉ କଣ? ଖାଇଛନ୍ତି ତ?
ହଁ। ସଜା ହେଇଥିବ ଆମେ ପଚାଶ ଟଙ୍କା ଶହେ ଟଙ୍କା ଲେଖା ଦେଇକି ଖାଉ ଆଉ।
ଆଉ ଆପଣ କେବେ ମାନେ ଭିତରକୁ ଗଲେ ସେଇଠି ଥାଏ ସବୁ ମାଲପୁଆ ଥାଏ ଆହୁରି ପ୍ରକାରର ବହୁତ ପ୍ରକାର ପ୍ରକାର ବିଭିନ୍ନ ବିଭିନ୍ନ ମିଠା ଥାଏ ସେଠି ଆପଣ ଖାଇଛନ୍ତି କି ନାହିଁ?
ନାଇଁ କେବେ ଖାଇନି ଆମେ ବାହାରେ କିଣିକି ମାଲପୁଆ ଆମର ସମୁଦ୍ର କୂଳ ଆଡୁ ଗଲା ବେଳକୁ ସେଠି ହଁ।
ଓହୋ ମାଲପୁଆ ହରିକା ଖାଇଛନ୍ତି ନା ଭଲ ନା କିନି ସେଟା?
ହଁ ଭୋଗ ଲଗେଇଛି।
ଆପଣଙ୍କୁ ସେଇଟା ଭଲ ଲାଗେ? ହଁ।
ହଁ ହଁ
ହଁ ଭୋଗ ଭୋଗ ନହେଲେ ବି ସେଠି ଆଉ ଗୋଟେ ସର ପାମ୍ପୁଡି ମିଳେ ଆପଣଙ୍କ ପୁଅ ସେଠି ସବୁ ଏଇ ସବୁ ଜିନିଷ ଖାଇଛି ତାକୁ ଭଲ ଲାଗିଲା।
ହଁ ସେ ମାନେ ଖାଇବା ପାଇଁ ସେଠି ଧରିକ ନିଏନା।
ହଁ ଆପଣଙ୍କ ବଡ ପୁଅ ମୁଁ ଦେଖିଛି ସେ ପ୍ରାୟ ଟାଇମ ହଉଛି ମାନେ ସେଇଠ କିି ହଉଛି ଯାଇଥାଏ ମାନେ ମୁଁ ତାର ଦେଖ ନା ତାର ଅଛି ତାର ଫ୍ରେଣ୍ଡରେ ମୁଁ ଫ୍ରେଣ୍ଡରେ ମୁଁ ହଉଛି ଦେଖିଛି ପ୍ରାୟ ଟାଇ ସେ କଣ କରେ ନା ହଉଛି ସେଇଠି ଯାଇ ସବୁବେଳେ ସାଙ୍ଗ ମାନ ସହିତ ଯାଏ ସମୁଦ୍ର ଟିକେ ବୁଲାବୁଲି କରେ ତାପରେ ଆସେ।
ହଁ ଆମ ପପୁ ବି ପଳେଇଥିବା ଆ କୁରୀ ପାଞ୍ଚ ସାଙ୍ଗ ମାନଙ୍କ ସହିତ ବୁଲାବୁଲି କରିକି ଆସେ ଆଉ।
ହଁ ଯାଇକି ବୁଲାବୁଲି କରିକି ଆସେ ଦେଖିଛିିବାକୁ ପ୍ରାୟ ସମୟ ହଁ ମୁଁ ତାର ଫଟୋ ଫଟୋରେ ବି ଦେଖେ ନା ଆଉ ତାକୁ କେମିତି ଭଲ ଲାଗେ ପୁରୀ ଜାଗା ଟା
ତାଙ୍କ ଏଇ ଯୋଉ ଆମ ବଡ ପୁଅ କୁ
ତାକୁ ପୁରୀ ଜାଗା ହଁ ପୁରୀ ଜାଗା ଟା ତାକୁ ଭଲ ଲାଗେ ତ
ହଁ ଆମର ଯୋଉ ବିକ୍ରି ହୁଏ ପୁରୀରେ ଯୋଉ ଗଜା ବିକ୍ରି ହୁଏ। ସେଇଟା ବି ଖାଇବାକୁ ଭଲ ଲାଗେ
ଓଁ ସେଇଟା ସେ ଖାଇବାକୁ ଭଲ ପାଇବ ସେ ତାକୁ ସେଇଟା ଖାଇବାକୁ ଭଲ ଲାଗୁଥିବ। ସେଇଟା ମାନେ ସେଇଟା ସମସ୍ତଙ୍କୁ ଖାଇବାକୁ ଭଲ ଲାଗେ ଟିକେ ମିଠା ଲାଗେ ସିନା କିନ୍ତୁ ସମସ୍ତଙ୍କୁ ଖାଇବାକୁ ବି ସେଇଟା ବହୁତ ଭଲ ଲାଗେ ମତେ ତ ବହୁତ ହିଁ ଭଲ ଲାଗେ ଆପଣଙ୍କୁ ଆଉ କୋଉ ମିଠା ଭଲ ଲାଗେ ଖାଇବାକୁ ଗୁଲାବଜାମୁନ କି କଣ?
ନା ଆମକୁ ଛେନା ଝିଲି ଭଲ ଲାଗେ
ଏଇ ସବୁ ଜିନିଷ ଆପଣଙ୍କୁ ଭଲ ଲାଗେ ହଁ ଚେନା ଝିଲ୍ ତ ସେରି ନିମାପଡ଼ା ଚେନା ଝୀଲ୍ ସହିତ ହୁଏ ସେଟା ତ ମତେ ଭଲ ଲାଗେ, ହଁ ସେଟା ତ ସବୁ ଜକ ମତେ ଭଲ ଲାଗେ ବହୁତ। ଆଉ କଣ ଆଉ ଆପଣଙ୍କୁ ଆଉ ସବୁ ଜିନିଷ କଣ ମାନେ ଏମିତି ସେଠି ସବ ବରା ସିଙ୍ଗ ଟା ବି ଖାଇବାକୁ ମିଳେ ସେଠି ଆପଣ କେବେ ଖାଇଛନ୍ତି।
ହଁ ହଁ ମୋ ସାନ ପୁଅର ହଉଛି ଆଳୁ ଚପ ଆଉ ସିଙ୍ଗଡା ଏଇଟା ହଉଛି ଭଳପାଏ।
ଏଇଟା ତାକୁ ଭଲ ଲାଗେ ସାନ ପୁଅକୁ
ହଁ।
ସାନ ପୁଅ କୁ ଏଇଗୁଡାକ ସବୁ ଖାଇବାକୁ ଭଲ ଲାଗେ ତ ହଁ ସେ ଛୋଟ ପିଲା ତ ସେଇଗୁଡାକୁ ହିଁ ସବୁ ଖାଇବେ ଆଉ ଆପଣଙ୍କ ବଡ ପୁଅ କ
ସେଏ ବି ସେଆକୁ ଖାଏ ଭଲ ପାାଏ ହେଗୁଡ଼ା
ଆପଣଙ୍କୁ ବଡ ପଅକୁ
ଭାଇତେ ମିଠା ପସନ୍ଦ କର
ଓହୋ ହୋ ତାହେଲେ ଆଉ ତାକୁ ଥଣ୍ଡା ହେରିକା ବି ଭଲ ଲାଗେ ତ।
ହଁ ଆମ ସାନ ପୁଅର ସେଟା ବୁଡିକି ରହିବା ପାଇଁ ତାର ଭାରୀ ଇଚ୍ଛା ହଁ।
ହଁ। ସେଗୁଡ଼ାକ ମାନେ ଭଲ ଲାଗେ ସମସ୍ତଙ୍କୁ ବି ଭଲ ଲାଗେ ସେଇଟା ମାନେ ଭଲ ଲାଗେ ତ ଆଉ ସେଟା ଖାଇବାକୁ ଆଉ କଣ କହ?
ମାମୁଁ।
ଆଉ ଆପଣ ଆ ଆପଣଙ୍କ ହଜବେଣ୍ଡଙ୍କୁ କଣ ଖାଇବାକୁ ଭଲ ଲାଗେ?
ମାନେ ବରାସିିଙ୍ଗଡା ନା ଏମ୍
ଆମର ବ ସିଙ୍ଗଡା ତରକାରୀ ମଟର ତରକାରୀ ହେଲେ
ଭଲ ଲାଗେ ତ ହଉ ତାହେଲେ ସେଇଆ ଆପଣ ଥାଆନ୍ତୁ ସବୁବେଳେ ସେଇଆ ମୁଁ ତାହେଲେ ରଖୁଛି ଆଉ